ହ୍ୟାଲୋ
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଛନ୍ତି?
ମୁଁ ବି ଆସିଛି ପାଠ ପଢ଼ିବାକୁ ଆପଣ?
ମୁଁ ବି ଏଇଠି ବସିଚି ଆଉ।
ଆଉ କଣ?
ଆଉ ଆଜି ଖାଇବା ପିଇବା କଣ ହେଇଚି?
ଆଜି ଖାଇବାରେ ଥିଲା ପିଠା ଆଉ ତରକାରୀ ଟିକେ ଆ ଖିରି ଥିଲା ମିଠା ଥିଲା ଏଇଭଳି ଆଉ ଆପଣଙ୍କର?
ଆମର ଆଜି ପୁରୀ ଆଉ ବୁଟଆଳୁ ତରକାରୀ ହେଇଚି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ମୁଁ ଆପଣ ଗୋଟେଇସ୍ ଈଶ୍ୱରଙ୍କୁ ଗୋଟେ ଶିକ୍ଷଣୀୟ ଜିନିଷଟେ କହୁଚି ଈଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ଆଉ।
ଆଜ୍ଞା।
ଗପ ଭଳିଆ ଟିକେ ଶୁଣି ଦେବେ ଆଉ।
ଆଜ୍ଞା।
ଗୋଟେ ଗୋଟେ ସହରର ଉପମଠରେ ଜଣେ ସନ୍ଥଟେ ରହୁଥିଲେ।
ଆଜ୍ଞା।
ଅ ସେଇ ଜାଗାଟି ବହୁତୁ ଜନଗହଳି ଓ ଗାଡି ମଟରରେ ଭିଡ ଗାଡି ମଟର ଯିବା ଆସିବା କରୁଥାଏ ଭିଡ଼ ବଡ଼ ଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ୍ଣ ମୁକ୍ତ ମାନେ ସେଠି ପୁର କୋଳାହଳ ଏତେ ହୁଅନ୍ତିନି ପୁରା ସୁନସାନ ଜାଗା ଟେ ଥିଲା ଆଉ।
ଆଜ୍ଞା ଆଜ୍ଞା।
ଅଉ ସେଇ ରା ସେଇ ରାସ୍ତା ର ମୁଖ୍ୟ ପାର୍ଶ୍ଵରେ ଉମା ବଡ ବଡ ଗଛ ଗୁରାକ ଅ କିଛି ଥିଲା।
ଆଜ୍ଞା।
ଆଉ ଆଉ ଅଳ୍ପ କିଛି କୁଡିଆ ଘର ବି ଥିଲା। ଏଁ ସେ କିନ୍ତୁ ସେ ଯୋଉ ସନ୍ଥଟେ ତାଙ୍କ ମାନେ କୁଟୀରକୁ ବହୁତୁ ସେ ପରିଷ୍କାର ପରିଚ୍ଛନ୍ନରେ ରଖୁଥିଲେ। ତ ସେଇ ସେଇ କୁଟୀର ର ଚାରିପାଖରେ ସେ ଅନେକ ପ୍ରକାରର ହଁ ଫୁଲ ଫଳ ଆଉ ପନିପରିବା ଆଦି ବି ଉଁ ଚାଷ କରୁଥିଲେ।
ଆଜ୍ଞା।
ତାଙ୍କ ଚାଷ କରୁଥିଲେ ତାପରେ ବି ତାଙ୍କ କୁଟୀର ଟା ଆହୁରି ସୁନ୍ଦର ଦେ ଦେଖାଯିବ ଆକର୍ଷଣୀୟ ବି ଦେଖାଯିବ।
ଚାଷ ହଁ ସବୁ ସବୁଜ ପନି ସବୁ ଜିନିଷ ଲଗେଇଥିବେ। ଗଛ ଟା ମାନେ ଘର ଟା ବହୁତୁ ସୁନ୍ଦର ଦେଖ ଯିବ ଗଛ ଫଛ ଲଗେଇଥିଲେ।
କିନ୍ତୁ ତାଙ୍କ ସନ ସନ୍ଥ ସିଏ। ସେ ନିଜେ ସ ମାନେ ପୁଅ ଠାରୁ ବି ସେ ଗଛ ଗଛ ଲତାଙ୍କୁ ବହୁତୁ ଭଲ ପାଉଥିଲେ।
ଗଛ
ତାଙ୍କର ଆଜ୍ଞା ବହୁତୁ ସେବା ଯତ୍ନ ତାଙ୍କର ସେ ସବୁ କରୁଥିଲେ।
ଆଚ୍ଛା ଆଚ୍ଛା।
ତାଙ୍କ କୁଡ଼ିଆକୁ ମାନେ ଯେଉଁ ଯେଉଁ ଅତିଥିମାନେ ଆସନ୍ତି। ଆଁ ତାକୁ ସେ ସାଙ୍ଗେ ସାଙ୍ଗେ କଣ କରନ୍ତି ନା ତାଙ୍କ ନିଜ ବାରିରୁ ତାଙ୍କୁ ତୋଳିଥିବା ଫଳ। ଆଉ ପନିପରିବା ମାନେ ବାଣ୍ଟି ଦିଅନ୍ତି ଦିଅନ୍ତି ତାଙ୍କୁ ଆଉ।
ଆଜ୍ଞା।
ହୁଁ।
ତାଙ୍କର ଯେହେତୁ ଅଧିକ ପରିବା ଫରିବା ସବୁ ଅଧିକ ହେଇଥିବ ତ ସେ ସେମାନଙ୍କୁ ବାଣ୍ଟି ଦଉଥିବେ ଆଉ।
ଆଜ୍ଞା ଆଜ୍ଞା ତାଙ୍କ ଦିନର ଦିନର ଅନ୍ୟ ସମୟ। ସେ ତାଙ୍କ ପୂଜା ପାଠ ଶାସ୍ତ୍ର ଏଗୁରାରେ ତାଙ୍କ ବିତି ଯାଉଥିଲା ତାଙ୍କ ସନ୍ଥ ଲୋକ ସେଥିପାଇଁ ତାଙ୍କ ପୂଜାପଠ ଅଧ୍ୟୟନରେ ତାଙ୍କର ସମୟ ଗୁରାକ ବିତେଇ ଦିଅନ୍ତି ଆଉ।
ହଁ ଆଜ୍ଞା।
ହ। ଆଉ ସନ୍ଧ୍ୟା ସମୟରେ ବି ସେ ତାଙ୍କ ଆଖପାଖରେ ଯେତିକି ଲୋକ ଥାଆନ୍ତି ତାଙ୍କ ରୁ ସନ୍ଥ ଯେହେତୁ ତାଙ୍କ ପାଖରୁ ଶୁଣିବାକୁ ପୁରାଣ ଆସ ଆସନ୍ତି ଆଉ ଲୋକ ଛୁଟି ଆସୁଥିଲେ।
ଆଜ୍ଞା ପୁରୁଣା ଶାସ୍ତ୍ର ସିଏ ଯେମିତି ଜ୍ଞାନ ଦେବେ ଆଉ ଅଲଗା ଲୋକ। କଣ ସେମିତି ଜ୍ଞାନ ଦେଇପାରିବି ସନ୍ଥ ଲୋକଙ୍କ ପାଖରେ କେତେ ପୁରାଣା ଶାସ୍ତ୍ର ଜ୍ଞାନ ଥିବ। ଲୋକମାନେ ସେଥିପାଇଁ ଶୁଣିବାକୁ ଆସୁଥିବେ ଆଉ।
ତାଙ୍କ ତୁଣ୍ଡରୁ ଖାଲି ଗୀତା ଭାଗବତ ଏଗୁରା ସ ସବୁ ତାଙ୍କ ଇଏରୁ
ଲୋକ ମାନଙ୍କ ପାଖରେ ବହି ହେଇଗଲାଣି ସେତେବେଳେ ତ ବହି ନଥିଲା। ହଁ ଏବେ ପୁଣି ଟିଭିରେ ଦଉଛି ଲୋକମାନେ ତାକୁ ଦେଖିକି କି ନାଇଁ ଆମେ ସବୁ ଜିନିଷ ଜାଣିଛୁ ସେତରେଳେ କଣ ଲୋକ ଜାଣିଥିଲେ। ଏମିତି ଶୁଣି ଶୁଣି କାଠୁ ଏମିତି ଜାଣିକି ଏମିତି
ଆଜ୍ଞା ସେତେବେଳେ ବି ଲୋକମାନେ ତାଙ୍କଠୁ ଶୁଣିକି ବହୁତ ଖୁସି ହେଇଯାଉଥିବେ ନା। କାରଣ ଆଗୁରୁ ଟିଭି ନା କଣ ଫୋନ ନା କଣ ଥିଲା।
ନା କିଛି କୌଣସି ଗୀତ ଭିତ କିଛି ମାଧ୍ୟମ ହିଁ ନଥିଲା ଗୋଟେ ମାନେ ମନକୁ ଗୋଟେ ଖୁସି କରିବା ପାଇଁ।
ଏବେ ଆମେ କଣ ଆମ ଫୋନ ଫୋନ ୟୁଟ୍ୟୁବରେ ସର୍ଚ୍ଚ କଲେ। ଆଇଲା ଆମେ ଶୁଣିଲେ ସେତେବେଳେ ଲୋକମାନେ କୋଉଠି ଗୋଟେ ଇଏ ହଉଥିଲେ। ମାନେ ଧାଇଁ ଯାଆନ୍ତି ଦେଖିବାକୁ ନା କଣ ତାଙ୍କର ଟିଭି ଅଛି କି କଣ ଏମିତି।
ଆଜ୍ଞା।
ଦିନେ ସକାଳୁ କଣ କଲେ ନା ସନ୍ଥ ସନ୍ଥ ତାଙ୍କ ବଜାରକୁ। ଯାଇଥାନ୍ତି। ସେଇ ସମୟରେ କଣ ହେଲା ନା ଦୂର ସହରରୁ। ଅଁ ଜଣେ ଯୁବକ ଯୁବକଙ୍କ ସହିତ ତାଙ୍କର ଭେଟ ହେଲା। ବାଟରେ ଯାଇଥିଲା ଗୋଟେ ଯୁବକ ସହିତ ଭେଟ ହେଲା ଆଉ। ଯୁବକଟି କିନ୍ତୁ ସନ୍ଥଙ୍କ ବିଷୟରେ। ହଁ ମାନେ ତାଙ୍କ ବିଷୟରେ କିଛି ଅଳ୍ପ ବହୁତୁ ଜାଣିଥିଲେ। ଯେହେତୁ ସନ୍ଥ ଟା ସେ ପାଖରେ କିଛି ଜାଣି ଥିବେ ତାଙ୍କ ବିଷୟରେ ଆମେ ଯେମିତି ଆମ ଘର ପାଖରେ ଜଣେକଣ ହେଲା ନା କଣ ସେ ଏମିତି କିି ସେମିତି।
ଆଜ୍ଞା।
ଯୁବକ କିନ୍ତୁ ଅ ବହୁତ ମାନେ ମେଳା ଇ ମି ମିଷ୍ଟର ଆସିଥିଲେ ମାନେ ଭଉତୁ ଅ ନି
ଭଲ ଭଲ ମିଠା ମିଠା କଥା କହୁଥିଲେତ ଯିଏ ତ ମିଠା କଥା କହିବ ତାକୁ ତ ସବୁ ଲୋକ କୁ ଆଦର କରିବେ ନା ସ୍ନେହ କରିବେ ତ ସିଏ ସେମିତି ମିଠା ମିଠା କଥା କହୁଥିଲେ। ଲୋକମାନେ ତାଙ୍କୁ ତାଙ୍କ କଥାକୁ ଶୁଣିକି ତାଙ୍କୁ ଅଧିକ ଭଲ ପାଇଁ ଦଉଥିବେ ଆଉ।
ଯିଏ ବି ସାଙ୍ଗେ ସାଙ୍ଗେ ମିଶି ଯାଉଥିବ।
ହଁ ଆପଣ ବି ଦିନେ ଦେଖନ୍ତୁ ଏମିତି ମି ମିଠା ମିଠା କଥା କୁହନ୍ତୁ ଆପଣଙ୍କ ସହିତ ବି ଲୋକ ସାଙ୍ଗେ ସାଙ୍ଗେ ମିଶିଯିବେ।
ଆଜ୍ଞା ଆଜ୍ଞା। ତା ରୋଷେଇ କଣ କର ମାନେ ସାଙ୍ଗେ ସାଙ୍ଗେ ମିଶି ଯାଆନ୍ତୁ ଯେହେତୁ ଯେହେତୁ ମିଶିଗଲେ ସନ୍ଥଙ୍କ ସହିତ ତାଙ୍କର ଭଲରେ ପରିଚୟଟା ସୃଷ୍ଟି ହେଇଗଲା।
ଆଜ୍ଞା
ସନ୍ଥ କିନ୍ତୁ ଯେତେବେଳେ ନିଜ କୁଟୀରକୁ ପ୍ରସ୍ଥାନ କଲେ। ତା ସେ ଯେତେବେଳେ ପ୍ରସ୍ତାବ କଲେ ଯୁବକଙ୍କୁ ବି ନେଇକି ତାଙ୍କ ସହିତ ସାଥିରେ ଗଲେ।
ଆଜ୍ଞା।
ନା ସେତିିବଳେ ପୂଜା ସମୟ ହେଉଥାଏ। ଯୁବକଙ୍କୁ ଆ ପାଣି ଗିଲାସ ଟେ ଦେଇ ସେ ବସେଇ ଦେଲେ।
ଆଜ୍ଞା।
ଅ କିନ୍ତୁ ସନ୍ଥଙ୍କ ଅମାୟିକ ବ୍ୟବହାରରେ ଯୁବକଟିଉଁ ଅ ପ୍ରସନ୍ନ ଦିଶୁଥାଏ। ଏହି ସମୟରେ ଯୁବକ ପ୍ରଶ୍ନ ପ୍ରଶ୍ନ କଲେ ଆଜ୍ଞା ମହାତ୍ମା ସତରେ କଣ ଆପଣ ଇ ଜ୍ୱରକୁ ଦେଖିଛନ୍ତି ଯୁବକଢ଼ି ସନ୍ଥଙ୍କୁ ଉଁ ହ କହିଲେ ଆଜ୍ଞା ଆଜ୍ଞା। ତରକୁ ସେତିକିବେଳେ ସନ୍ଥ ପୁରା ନିରବ ପୁରା ପୁରୀ ନିରବ ହେଗଲେ ତାରକୁ ଯୁବକ ପୁଣି ପ୍ରଶ୍ନ କଲେ ଯେହେତୁ ସନ୍ଥ ଉତ୍ତର ପ୍ରଶ୍ନ ଟା ଯୁବକ ଟି ଯୋଉ କରୁଛନ୍ତି ସନ୍ତ ଉତ୍ତର ନ ଦେଲାଡୁ
ପାରୁନାହାନ୍ତି ସେ ତ ସେ କେବେ ଦେଖିଥିବେ କି କଣ କି ସେ ଭାବିଛନ୍ତି। କୌଣସି ଉତ୍ତର ଦେବାକୁ ଚେଷ୍ଟା କରୁଥିବେ।
ହଁ ଯୁବକ କିନ୍ତୁ ପୁଣି ଆହୁରି ଥରେ ପ୍ରଶ୍ନ କଲେ କାରଣ ଯେହେତୁ ଉତ୍ତର ଦଉନାହାନ୍ତି। ଆ ସେ କହିଲେ ଆପଣ କଣ ଆତ୍ମାକୁ ବିଶ୍ଵାସ କରନ୍ତି? ନା ତାର ତାପରେ ବି ପୁଣି ସନ୍ଥ ନିରବ ରହିଗଲେ। ତାରୁ ଯୁବଗ ନି
ସନ୍ତ ଦେଇପାରୁନାହାନ୍ତି।
ହଁ ଆଜ୍ଞା ତାର ସେତିବେଳେ ଏ ଯୁବକ ନିଶ୍ଚିନ୍ତ ହେଗଲେ କହିଲେ ତାଙ୍କ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ। ତାପରେ ସେ କଣ କଲେ ନା ଏଣୁ ଏ ବିଦାୟ ନେବାକୁ ବାହାରିଲେ।
ସେମାନେ ଭାବିଥିବେ ସନ୍ଥ ବୋଧେ ମତେ କ ବନଉଛନ୍ତି କି ଆଙ୍କ ପାଖରେ କୌଣସି ଉତ୍ତର ନାହିଁ ଏଇ କ ଜାଣି ହିଁ ନାହାନ୍ତି ଆଉ। କିନ୍ତୁ ସନ୍ଥ ଅଲଗା କିଛି ଉଦ୍ଦେଶ୍ୟ ରଖିକି ତାଙ୍କୁ ଉତ୍ତର ଦେଇ ନଥିବ ଆଜ୍ଞା।
ଆଜ୍ଞା। ଆଉ ଆପଣ ଏଜି ରୋଷେଇ ସେଇ କଲେ ନା ବୋଉ ରୋଷେଇ କଲେ?
ନାଇଁ ନାଇଁ ଆଜି ବୋଉ ରୋଷେଇ କରିଚନ୍ତି ମୁଁ ତାଙ୍କୁ ସହଯୋଗ କରିଛି ଆଉ, ଯେହେତୁ ସେ ତାଙ୍କର ଟିକେ ଆଣ୍ଠୁ, ଅଣ୍ଟା ବିନ୍ଧା ରହୁଚି ସିଏ ବସିକି ସବୁ କରିଦଉଛନ୍ତି, ମୁଁ ବାକି ତାଙ୍କର ମଜା ମଜି, କଟାକଟି ଆଉ କୋଉଠି ପିଠା କରିବା ହଉ କି-ରୁ- ପୁରୀ ବେଲିବା ହଉ ଏ ସବୁ‌ ଜିନ୍ ଆଜି ଚକୁଳି ପିଠା କରିଥିଲି, ଆଉ କିଛିଟା ପୁରୀ ବି କରିଥିଲି। ଆଉ ମିଠା କିଣି ନେଇ ଆସିଥିଲୁ ଆଉ କ୍ଷୀରି କରିଥିଲୁ ସୁଜି, ସି ମେଇ--ପକେଇକି କ୍ଷୀର ଫିର ଏ ସବୁ ଜିନିଷ ପକେଇକି କ୍ଷିରୀ‌ କରିଥିଲୁ ଆଉ ବୁଟ ତରକାରୀ ହେଇଥିଲା, ଆ ଏଇଭଳି ଭାବରେ ତାପରେ ଏକୁଟିଆ ତ ଖାଇବାକୁ ପସନ୍ଦ ଲାଗିବନି, ଯେହେତୁ ଗୋଟେ ନିଜେ ତମେ ପାଳନ କରୁଛ ମାନେ ସମସ୍ତେ ଖାଇଲେ ଯୋଉ ଖୁସି ଲାଗେ ଏକୁଟିଆ ଖାଇବାରେ କଣ ସେ ଖୁସି ଅଛି? ଆଉ ସବୁ ଛୁ-
ଥିଲେ ଆହୁରି ଖୁସି ଲାଗେ ବହୁତ
ଆଜ୍ଞା ଅଛି ଛୋ ଛୋଟ ଛୁଆଙ୍କ ଖୁସି ରେ ତ ଭଗବାନ ହିଁ ଖୁସି ହେବେ ନା, ଛୋଟ ଛୁଆ ଯେ ଏତେ ଯୋଉ ମିଠା ମିଠା କଥା କହିବେ ସେଇଟା ହିଁ ସବୁଠାରୁ ଆଶୀର୍ବାଦ ଆଉ ଆଉ କଣ ଦରକାର ଆଉ ଛୋଟ ଛୁଆ ସବୁ ଖାଇଲେ ଘର ଲୋକଙ୍କୁ ଦିଆହେଲା, ଆଉ ଆମେ ବି ସମସ୍ତେ କିଛି କିଛି ଖାଇ ଦେଇଛୁ ଆଉ
ତାହାଲେ ରାତି ଖାଇବା ସରିଲାଣି?
ହଁ ହଁ ସଇଲାଣି, ଖାଲି ଘରେ ଆଉ କିଏ ବୋଉ ଖାଇନାହାନ୍ତି, ବାପା ବି ଖାଇନାହାନ୍ତି, ସେମାନେ ସବୁ ଖାଇବେ ଆଉ ସମସ୍ତଙ୍କୁ ଦିଆଦି ମୁଁ ମୁଁ ଟିକେ ଅଳ୍ପ ଅଳ୍ପ ସେଥିରୁ ଖାଇଚି ମୋର ଆଉ ଖାଇବାର ନାଇଁ ଏୟା ତ କଥା ଆଉ, ଆଉ ଆପଣଙ୍କର ସମସ୍ତେ ଖାଇସାଇଲେଣି?
ନାଇଁ, ଆମର ଏପର୍ଯ୍ୟନ୍ତ କେହି ଖାାଇନୁ ଅବିକା--ପୁରି ଟା ହେଇଯାଇଥିଲା, ଅବିକା ତରକାରୀ ଟା ହଉଚି ଆଉ। ହେଲେ ଆମର ସେ
ଆଜ୍ଞା, ଆଜ୍ଞା, ଆଜ୍ଞା। ନାଇଁ ବେଶି ବି ହଁ ବେଶି ବି ସମୟ ହେଇନି, କିନ୍ତୁ ଏଇଆ ରା ତି ଖାଇବା ଟା ଟିକେ ଜଲ୍ଦି ଖାଇଦବା କଥା, ଯେହେତୁ ଅ ଅଧିକ ହଁ ଅଧିକ ଲେଟ ଆଜିକାଲି ତ ଯେହେତୁ ଖାଇବା ତ ଠିକ ନୁହେଁ ମାନେ ଖାଇବା ଆମକୁ ଯୋଉ ଆଗରୁ ଯେମିତି ମିଳୁଥିଲା ଏବେ ତ ସେମିତି ମିଳୁନି ସେ ସବୁ ଖାଇବା ହଜମ ବି ରାତିରେ ଜଲଦି ହଉନାହିଁ। ତାକୁ ଖାଇ ଜଲଦି ଖାଇଦେଲେ ଆମର ଯୋଉ ପେଟ ସମସ୍ୟା ସବୁ ହଉଚି ସିଏ ଏତେ ସବୁ ହବନାଇଁ ଆଉ ଯେତେ ଜଲଦି ଖାଇକି ଯେତେ ଜଲଦି ଶୋ ସେଟା ବହୁତ ଭଲ। ହଁ ଆଉ ସକାଳୁ ସେମିତି ଜଲଦି ଉଠିବ। ତାପ ସହିତ ଅନ୍ୟାନ୍ୟ କାମ ବି ତମର ଜଲଦି ଯିଏ ଯେତେ ଜଲଦି ଉଠିବ ସେ ସେତେ ଜଲଦି ତା କାମଟା ବି ସରିଯିବ।
ଆଜ୍ଞା।
ଆଉ ଆମେ ଯେତେ ଲେଟ୍ କରି ଅଳସୁଆ ଭଳିଆ ଶୋଇ ଶୋଇ ହଁ ଆଉ ଟିକେ ଯାଉ ଆଉ ଟିକେ ଯାଉ ଯେତେ ଦେଖିବ ଆପଣ ଯୋଉ ଦିନ ଲେଟ ରେ କାମ ଆରମ୍ଭ କରିଥିବେ ସେତେ ସେ ତେ ଲେଟରେ ଦେଖିବେ ସେ କାମ ଗୁରାକ ସରିବ, ଆଜି ଆପଣ ସ କାଳୁ ଲେଟ ରେ ଗାଧେଇଥିବେ ନା ଦେଖିବେ ଲେଟ ରେ ଆପଣ ଖାଇଥିବେ ଏଇଭଳି ସବୁବେଳେ ସବୁ ମାନେ ଯେତେ ଯେତେ ଆପଣ ଜଲଦି କରିବେ ସେତେ ଜଲଦି ଆପଣ କାମ ସରିବେ ଅନି ଆଉ କିଛି ନୂଆ କାମଟା କରିଦେବି କି, ଏଇଟା କରିଦେବି ସେଇଟା କରିଦେବି ଏଇଟା ଭା ଭାବିବେ। ଏଇଭଳି ଭାବରେ ଆ ଆ ଆ ପଣ ସହିତ କଥା ହେଇ ବୋହୁତ ଭଲ ଲାଗିଲା ଧନ୍ୟବାଦ। ଆଜ୍ଞା ନମସ୍କାର।